ହଁ ମୁ ବସିଛି ଆପଣ କଣ କରୁଛନ୍ତି। ଆ ଆପଣ କଣ ଖାଇଛନ୍ତି?
ଆସ
ଆଜ୍ଞା ହାଲୋ
ହ ଖାଇଲେ ଅଛି।
ଆଜି ଆଜି ଖାଇଥିଲି ରୁଟି ଭଜା ଆଉ ଆପଣ କଣ ଖାଇଛନ୍ତି।
ଆଉ ଘରେ ସବୁ ଭଲ ଅଛନ୍ତି?
ହାଲୋ
ଆଜ୍ଞା ଆମ ଘରେ ସବୁ ଭଲ ଅଛନ୍ତି।
ଆଜ୍ଞା ଭଲ ଅଛନ୍ତି ଆପଣଙ୍କ ଘରେ ସମସ୍ତେ ଭଲ ଅଛନ୍ତି।
ଆଜ୍ଞା ଦେହ ଭଲ ନା ତମର
ଆଉ ଆଜ୍ଞା ମତେ ଭଲ ଅଛି ଆପଣଙ୍କ ଭଲ ଅଛି।
ହଁ ଭଲ ଅଛି।
ଓହୋ ଆପଣ କଣ ଖାଇଥିଲେ?
ମୁଁ ପିଠା ଖାଇଥିଲି ଭଜା ଖାଇଥିଲି।
ସେ ହଉ କଣ କରୁଛି ଜଛନ୍ତି
ନା ବସିଛି କାଙ୍ଗରେ
ଅଛନ୍ତି।
ବସିଛି।
ଆଜ୍ଞା ଆଉ କଣ ପଢ଼ା ପଢ଼ି କଣ ଚାଲିଛି? ଚି?
ଉଁ ପ୍ଲସ ଟୁ ପଢିକି ଘରେ ଅଛି ଆଉ।
ଆଛା
ଆପଣ କଣ ପଢ଼ିଛନ୍ତି?
ହୁଁ। ମୁଁ ବି ପ୍ଲସ ଟୁ ସାରିକି ଏବେ ଏ ପ୍ଲସ ଟୁ ସାରିକି ଏବେ ନର୍ସିଂ କରୁଛି।
କୋଉଠି ନର୍ସିଂ କରୁଛନ୍ତି?
ଏଇ ପାଖ କଲେଜ ରେ କରୁଚି ଆଉ।
ଭଲ ଭଲ ଜବ କରିଦିଅ
ଆଜ୍ଞା, ଆପଣ କଣ କରୁଛନ୍ତି? କୁହନ୍ତୁ ଆପଣ ପ୍ଲସ୍ ଟୁ ପରେ ଆଉ କଣ କରିବେ ଭାବିଛନ୍ତି?
ନାଇଁ ପ୍ଲସ ବ୍ରତ ଘର ଅଛି, ଯେ କରିନି ଆଉ।
ଆଚ୍ଛା, କିଛି କରିବାକୁ ଚାହୁଁନାହାଁନ୍ତି କି?
ଚାହୁଁଥିଲି କିନ୍ତୁ ଘର ଫାଇନାନ୍ସ ପ୍ରୋବ୍ଲେମ ଟା ହିଁ ସେ କରି ହେଲାନି ଆଉ।
ଓହୋ ତ କିଛି ବି ସେଣ୍ଟର କମ୍ପ୍ୟୁଟର ସେଣ୍ଟର ଯାଇ କିଛି ବି ସ୍କିଲ୍ ହେରିକା ଶିଖନ୍ତୁ, କିଛି ଡେଭଲପମେଣ୍ଟ ହେଲେ ଆପଣ କୋଉଠି ବି ଯାଇକି ଜବ୍ କରିପାରିବେ।
ଯାଇଥାନ୍ତି କିନ୍ତୁ ପଇସା ଦରକାର ନା ପଇସା ଦେଇ ପାରିବିନି ଅଧାରୁ ଯାଇ କଣ କରିବି ଏଥିପାଇଁ ଆଉ ଗଲିନି।
ତ ତ ଆମର ବି ଏଇଠି ପାଖରେ ଅଛି କମ୍ପ୍ୟୁଟର ଆପଣ ଯାଇକି ସେଠି ସ୍କିଲ୍ ଶିଖନ୍ତୁ ନା ଆପଣ ସେଠି ବେଶୀ ବି ପଇସା ନାହିଁ ଆରାମ ସେ ସ୍କିଲ୍ ଡେଭଲପମେଣ୍ଟ କରିପାରିବେ।
ଆଜ୍ଞା ମୁଁ ଘରେ କୁହେ ଘରେ କହିଲେ ଯିବି ଆଉ। ଆପଣ କଣ
ଆଜ୍ଞା ସେଇଠି ଯାଆନ୍ତୁ ଆଜ୍ଞା ମୁଁ କମ୍ପ୍ୟୁଟର କରୁଥିଲି ଏବେ ସରିଲାଣି, ସେଠି ବହୁତ ଭଲ ସ୍କିଲ୍ ଡେଭଲପମେଣ୍ଟ ହଉଛି ଆଉ ବହୁତ କିଛି ଶିଖିବାକୁ ମିଳୁଛି ଆଉ ସେଠି ସାର୍ ମ୍ୟାମ୍ ମାନେ ବହୁତ କିଛି ଶିଖାଉଛନ୍ତି ଆଉ ସେଠି ଇଂଲିଶ ଓଡିଆ ହିନ୍ଦୀ ଅଲ ମାନେ ସବୁ କଥା ସେମାନେ ବୁଝଉଛନ୍ତି। ଆପଣ ଯୋଉ ଭାଷା ବି ଚାହିଁବେ ସେ ଭାଷାରେ ଆପଣଙ୍କୁ ସିଏ ବୁଝେଇ ପାରିବେ ଆପଣ ସେଗୁରା ସବୁ ଶିଖିକି ନିଜ ସ୍କିଲ୍ ଡେଭଲପମେଣ୍ଟ କରିବେ ନିଜ କଥାବାର୍ତ୍ତା କେମତି କା ସହିତ କଣ କରିବେ ସବୁ ଶିଖେଇବେ
ଆଜ୍ଞା, କୋମ୍ପ୍ୟୁଟର ନାଁ ଟା କଣ?
କୋମ୍ପ୍ୟୁଟର ନା ଏଇ ପାଖ କୋମ୍ପ୍ୟୁଟର
ଆଜ୍ଞା।
ଏଇଠି ଆପଣ କଣ୍ଟାକ୍ଟରେ ରୁହନ୍ତୁ ମୁଁ ଆପଣଙ୍କୁ କହିଦେବି ଡିଟେଲସ,
ଆଜ୍ଞା ମ୍ୟାଡ଼ାମ।
ହୁଁ ଆଉ କଣ କରୁଛନ୍ତି କୁହନ୍ତୁ ରଜ ଶପିଂ ସରିଲା?
ନା ରଜ ଶପିଂ ସରିନି ଯିବୁ ଆଉ। ଶପିଂ କରିବାକୁ ଆପଣଙ୍କର ଡ୍ରେସ ଫ୍ରେସ ଆଣିଲଣି?
ନାଇଁ ଆଣିନି ଯିବା ଆଣିବା ଆଉ।
ଭଲ ରଜରେ ଦୋଳି ଖେଳିବ ବୁଲିବାକୁ ଯିବ,
ହୁଁ ଆପଣ ଯିବେନି କି?
ହଁ ଯିବା ଆଉ ପାଖର ତ ଅଛି ଦୋଳି ଯିବା ଖେଳିକି ଆସିବା ହଁ ଯିବା ବୁଲିକି ଆସିଵା ଆଉ ଆଜ୍ଞା।
ଆଜ୍ଞା। ଆଉ କୁହନ୍ତୁ ଆଉ କଣ କରୁଛନ୍ତି।
ନା କଣ କରିବି ଆଛା
ପଢ଼ନ୍ତୁ ଯାଆନ୍ତୁ, କିଛି ଶିଖିବାକୁ ସେଠି ମିଳିବ ବହୁତ କିଛି ଶିଖିବାକୁ ମିଳିବ ସେଠି ଶିଖନ୍ତୁ।
ଆଜ୍ଞା ଯାଇକି ଶିଖିବି ଆଉ।
ଉଁ ସେଇଠୁ ଶିଖିଲେ ଯାଇ ଆଜ୍ଞା ସେଇଠୁ ଶିଖିଲେ ବହୁତ କିଛି କାମ ବି କରିପାରିବେ ଯୋଉଠି ନାଇଁ ସେଇ ସେଇଠି ଯାଇକି ରହିପାରିବେ ଆରାମସେ କିଛି କାମ ବିଷୟରେ ଜାଣିପାରିବେ ସହଜ ହବ ସବୁ। କାମ କରିବାକୁ।
ହୁଁ
ନିଜ ଭାଷା ସବୁ କମ ଠିକ୍। ଠାକ୍ ରହିଲେ ଆଜ୍ଞା।
ଯାଇ ଘରେ କହିକି ନାଇଁ କରିବି ଆଉ ଟି କୋର୍ସ କେତେ ମାସିଆ?
ସ୍କୁଲ୍ ସେଇଠି ଆପଣ ଯାଇକି ସାରମାନଙ୍କ ସହିତ କଥାହେଲେ ସାରମାନେ ସବୁ ଆପଣଙ୍କୁ ବୁଝେଇ ଦେେବେ। ଆଉ ଆପଣ ସବୁଉଉ କ୍ଲିଅର ହେଲ୍ ହେଲେ ଆପଣଙ୍କୁ ଯଦି ସେଠି ଭଲ ଲାଗିଲା ତ ଆପଣ କରିପାରିବେ।
ଆଜ୍ଞା। ହଁ ମୁଁ ଘରେ କହି କି ନାଇଁ ସେଠି ନହେଲେ କରିବି ଆଉ ଏବେ ତ ଯାହା ବି ଆ ଲେ ନିଜ ଖର୍ଚ୍ଚଟା ନିଜେ ଉଠେଇବାକୁ କିଛିଟା ପଇସା ଦରକାର।
ହଁ ସେଥିଲାଗି ସେଥିପାଇଁ ତ ସମସ୍ତଙ୍କର ସେଇଟା ତ ପ୍ରୋବ୍ଲେମ୍ ସମସ୍ତଙ୍କର ଅସୁବିଧା ହଉଛି ଆଉତ ସମସ୍ତଙ୍କୁ କିଛି ନା କିଛି ଶିଖିବାକୁ ପଡିବ।
ଆଜ୍ଞା।
କିଛି ଶିଖିଲେ ଆମେ ଆଗକୁ ବଢିବା, ଆଉ ପଇସା ବି ରୋଜଗାର କରିପାରିବା।
ଆଜ୍ଞା। ହୁଁ ଯାଇଁକି ଶିଖ୍ ଶିଖିବି ଆଉ, ଘରେ ଆଜି ପଚାରିବି ଘରେ କହିଲେ ଯାଇକିି ଶିଖ୍
ଆଜ୍ଞା।
ଆଉ ଆଜି ଘରେ କଣ ରୋଷେଇ ହେ
ଆଉ ଏବେ କଣ ଖାଇବା ପିଇବା କରିଛନ୍ତି? ହଁ ରୋଷେଇ ହେଇଛି ମାଛ ମାଛ ଭାତ ହେଇଛି। ଆପଣଙ୍କ ଘରେ?
ହଁ କଣ ଭାତ ଅଣ୍ଡା ତରକାରୀ ସବୁ ହେଇଛି କିନ୍ତୁ ମୁଁ ତ ରୁଟି ଖାଇବି ଆଉ।
କାଇହିଁ ଆପଣଙ୍କ ଦେହ ଭଲ ନାହିଁ କି?
ମୋଟା କମିବାକୁ ରୁଟି ଖାଉଛି।
ଓହୋ କଣ କିଛି ପ୍ରୋବ୍ଲେମ ହେଇଛି।
ହୁଁ ଅଣ୍ଟା ଟା ବେଣ ଯାଇଛି ଛାତିୀ ହାଡ଼ ଟା ସେଥିପାଇଁ ଆଉ।
ହୁଁ ହୁଁ ଆଚ୍ଛା ଆଉ ଆପଣ ଧ୍ୟାନ ରଖନ୍ତୁ ସବୁ କିଛି ଠିକ ହେଇଯିବ। ହ ହୋ ଠିକ ଟାଇମ ରେ ରହୁଛି ସୁଧ ଖାଆନ୍ତୁ।
ଆଜ୍ଞା। ଭଗବାନଙ୍କ ଉପର ଛାଡ ଦେଇ ଯାହା କରିବେ ସେ ହିଁ କରିବେ।
ଭଗବାନ କଣ କିଛି କରିବେ ଯାହା କରିବାକୁ ହବ ଆମ କରିବାକୁ ହବ।
ମୁଁ ନକଥିଲ ଆମେ ଆଜି କାହା ପାଇଁ
ସେଟା ତ ଭଗବାନ ତ ଆମ କରିଛନ୍ତି କିନ୍ତୁ ଭଗବାନ ତ ସବୁ ରେ କର୍ମ ତ ସେ ଆମକୁ କରିବାକୁ ପଡିବ ନା
ଭଗବାନଙ୍କ ଉପରେ ଭରସା ରଖିବା ଟା ଠିକ। ମୁଁ ତ ବହୁତ
ଭରସା ରଖିକି ଆପଣ ନିଜେ ନିଜ କାମ ଟାକୁ ନି ନିଜେ କରିବେ ନା।
ହଁ ନିଜ ଦେହ କଥା ନିଜେ ନେଲେ ସବୁ ଠିକ ହେଇଯିବ।
ନିଜେ ଧ୍ୟାନ ଟା ନିଜେ ରଖନ୍ତୁ ସବୁ ଠିକ ଠା ହେଇଯିବ ଔଷଧ ଠିକ ଟାଇମ ରେ ଖାଆନ୍ତୁ। ଖାଇବା ପିଇବା ଠିକ୍ ରହ ଦେଖନ୍ତୁ।
ଆଜ୍ଞା।
ଆଉ ଖାଇବେ କେତେବେଳେେ ଖାଇନାହାନ୍ତି
ନା ଖାଇନି ଖାଇବି ଆଉ।
ଆଉ କିଛି ବୁଲିବା ପ୍ଲାନିଂ କରିନାହାନ୍ତି ରଜ ପାଇଁ
ନା କିଛି ବୁଲିବା ପ୍ଲାନିଂ କରନୁ ଦେଖିାର ଯିବା ଆ ଏ ପାଖରେ ସବୁ ଦୋଳି ପଡିବ ସେଠି ପାଖରେ ସବୁ ଦୋଳି ପଡିବ ସେଠି ଟିକେ ଯାଇକି ଖେଳିଦେବା ସାଙ୍ଗମାନେନ ଆସିବେ ଘରକୁ ତାଙ୍କ ସହିତ ଯାଇକି ବାଙ୍କ ଘର ବୁଲି ଆସିବା।
ହଁ
ହ ଓଉ
ଆଉ କଣ କୁହନ୍ତୁ। ଆଉ ସପ୍ ମୁଁ ତ ଯାଇନି ଦେଖିବା କିଛି ପ୍ଲାନିଂ ହେଇନି ବହୁତ ଦିନ ଅଛି। ରଜ ତ ଦେଖିବା କିଛି ଗୋଟେ ଏ କରିବା ସାଙ୍ଗ ମାନଙ୍କ ସହିତ କଥାବାର୍ତ୍ତା ହେଲେ
ଆଜ୍ଞା
ହଁ ଅଳ୍ପ ଦିନ ଅଛି ଏକ ସାଙ୍ଗ ମାନଙ୍କ ସହିତ କଥାବାର୍ତ୍ତା ହେଲେ ତ ପୁଣି ଯିବା ଆଉ।
ଆଜ୍ଞା ସେଇ ତ ସାଙ୍ଗମାନାନଙ୍କ ସହିତ ଯିବା ଆଉ।
ଚାଲିଛି ଘରେ ପ୍ରୋବ୍ଲେମେ ଚାଲିଚି। ପଇସା ପତ୍ର ପାଇଁ ଟିକେ ପ୍ ପ୍ରୋବ୍ଲେମ ଅସୁବିଧା ହଉଛି ଆଉ ଦେଖିବା କଣ କରିବା ଏବେ ତ କିଛି ଆ ଆଣିନୁ ଡ୍ରେସ ଫେସ୍ କିଛି ଆଣିନୁ।
ଆମର ବି ତ ଏମିତିରେ ଡ୍ରେସ ବି ହବନି ନୂଆ ପିନ୍ଧ୍ ଦେବେନି ଆମର
ମୁଁ ବି ଗୋଟେ ଜାଗାରେ ଚି କିଛି କାମ କରିବାକୁ ଦେଖୁଚି। ମୁଁ ଯଦି ବିି ସେଠି ଇ ହଉଛି ଠିକ ଠାକ କାମ କଲି ମତେ ସେଠି ଠିକ ଠାକ? ଲାଗିଲା ତ ମୁଁ ଆପଣଙ୍କୁ ବି କହିବି? ଆପଣ ସେଠି ଯାଇଙ୍କୀ କି ଆରାମସେ କାମ କରିପାରିବେ।
ଆଜ୍ଞା ହଁ ନିଜେ ଏବେ କିଛି ନ କଲେ ନିଜେ ଆ ଚଟାଇ ଆମେ ଉଠେଇ ପାରିବାନି ନା? ହୁଁ ଯାହା ବି ହେଲେ ଆମେ ନିଜେ କରିବାକୁ ପଡିବ।
ଆପଣଙ୍କ ନାଁ ଟା ତ କହିଲେ ନି?
ମୋ ନା ସୁଚିତ୍ରା ସାହୁ।
ଆଛା ମୋ ନା ବିିନି।
ହଁ ଭଲ ନା ଟେ ଆଉ।
ଆଉ କଣ ଆଜ୍ଞା ଆଉ କଣ କୁହନ୍ତୁ।
ଭଲ ରଜରେ ବୁଲିବ ପୋଡପଠା ଖାଇବ
ମୋ ପାଇଁ ପୋଡ ପିଡା ପଠେଇଦ
ଯେ
ଏଞୟ କର ରଜକୁ।
ଖାଇକି ଯିବେ।
ଆଜି ଜୀବନ କାଲି ନାଇଁ ଯେତେ। ଯେତିିକି ଦିନ ବଞ୍ଚିବା ରଜ ମସ୍ତି।
ହଁ ହଁ
ଦୋଳି ଖେଳିଦେବେ ମୋ ପାଇଁ ଦୋଳି ଖେଳିଦେବେ ତମେ ଆଉ
ଆଜ୍ଞା
ଆଉ କଣ କୁହନ୍ତୁ
ଆଉ କଣ କୁହନ୍ତୁ